ହାଲୋ।
ହାଲୋ।
ମାଡାମ ଆପଣ ମୋ ଭୟସ ଶୁଣିପାରୁଚନ୍ତି?
ହଁ ହଁ କୁହନ୍ତୁ।
ମାଡମ ନମସ୍କାର।
ନମସ୍କାର।
ଭଲ ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ?
ହଁ ହଁ ଭଲ ଅଛି। ଆଉ ଆପଣ ଖାଇସାରିଲେଣି?
ହଁ ମୁଁ ଖାଇସାରିଲିଣି ଆଉ ଆପଣ ଖାଇସାରିଲେଣି?
ହୁଁ ହୁଁ କଣ ଖାଇଲେ ଆପଣ?
ମୁଁ ଭାତ ଡାଲମା ଭଜା ଆଳୁ ଭର୍ତ୍ତା ଆଉ ଆପଣ କଣ ଖାଇଛନ୍ତି?
ଆଜି ଇ ଇ ଆଜି ସୋମବାର ନା ତ ଆଜି ଆମର ହେଇଥିଲା ଅରୁଆ ଭାତ ଡାଲମା। ଆଉ ଟମାଟ ଖଟା ପାମ୍ପଡ ଆଉ ଆବ।
ଆଛା ଆଛା।
ଆଛା କଣ କଣ ସବୁ ରୋଷେଇ ଆସେ କହିଲେ?
ମତେ ତ ଏତେ କିଛି ଆସେନି ଆପଣଙ୍କୁ ଆସେ ରୋଷେଇ?
ହଁ ମତେ ଆସେ।
ଆସେ ଆମୁକୁ ଟିକେ କଉନାହାନ୍ତି ମୁଁ କେବେ ଟ୍ରାଏ କରିବିବି ମତେ ଯଦି ଭଲ ଲାଗିବ।
ଆପଣ ଆପଣଙ୍କୁ ମୁଁ କୋଉ ରୋଷେଇ କହିବି କହୁନାହାନ୍ତି?
ଯେମିତି କିଛି ଚଟପଟା କି ଦେହ ପାଇଁ ଭଲ ଜିନିଷ ଉଁ ମାନେ ଖାଇବାକୁ ହବ। ପାଟିକୁ ବି ଭଲ ଲାଗୁଥିବ ସେ ଖାଇବା ସେଇଭଳିଆ ଆଉ।
ତାହେଲେ ଆ ମିଠା କାନିକା ଆପଣ ଖାଇଚନ୍ତି?
ହଁ ଆମ ଘରେ ଏତେ ମିଠା ଖାଆନ୍ତିନି କି ମୁଁ ଖାଇନି ବି।
ନାଇଁ ମୁଁ ଯୋଉ ମିଠା କାନିକା କଥା କହୁଛି ସେଇଟା ଆ ଜଗନ୍ନାଥଙ୍କ ପାଖେରେ ମହାପ୍ରସାଦରେ ଭୋଗ କରାଯାଏ ମଧ୍ୟ।
ଆଚ୍ଛା ଆଚ୍ଛା ତାହେଲେ କୁହନ୍ତୁ କୁହନ୍ତୁ
ମାନେ ତାକୁ ଘିଅ ଅନ୍ନ ବି କୁହନ୍ତି।
ଓ ତାହେଲେ କୁହନ୍ତୁ ଭଲ ଲାଗିବ ମୁଁ ଭାବୁଚି ଯାହା।
ହଁ ସେଇଟା କେମିତି କରେ ନା ମୁଁ ଫାଷ୍ଟ କଣ କରେ? ଅ ଘିଅ ଦେହେରେ ଆପଣ ଆପଣଙ୍କ ପସନ୍ଦ ଅନୁସାରେ ଆ ପଣଙ୍କୁ ଯାହାବି ଡ୍ରାଏ ଫ୍ରୁଟ୍ସ ପସନ୍ଦ ଆଉ ମତେ ଯେହେତୁ କାଜୁ ଆଉ ଖିସମିସଟା କାନିକାରେ ପକେଇଲେ ଭଲ ଲାଗେ। ତ ମୁଁ କଣ କରେ ନା ଫାଷ୍ଟ ଘିଅ ଧେଏରେ କାଜୁ ଆଉ ଖିସମିସକୁ ଫାଷ୍ଟ ଭାଜିକି କାଢ଼ି ଦିଏ ଗୋଟେ ଜେଗାକୁ ତାପରେ କଣ କରେ ନା ଆମ ଯୋଉ ଖେଚିଡ଼ି ପାଇଁ ଅଛି ଆମର ଅ ବାସୁମତୀ ଚାଉଳ ନେବେ ବୁଝିଲେ ନା ତାକୁ କଣ କରିବେ ଘିଅ ଧିହରେ ଫାଷ୍ଟ ଚାଉଳକୁ ଭାଜିବେ କାହିଁକି ନା ଘିଅ ଧିଅରେ ଯଦି ଆପଣ ଭାଜୁଚନ୍ତି ଅ ସେ କାନିକାର ବାସ୍ନାଟା ଗୋଟେ ଭଲ ଆସେ। ହ୍ୟାଲୋ
ହାଲୋ
ହଁ ମ୍ୟାଡ଼ାମ୍ ଶୁଣୁଚନ୍ତି ତ?
ହଁ ଶୁଣୁଚି।
ହଁ ତାପରେ ଆପଣ କଣ କରିବେ ନା ଆ ଗୋଟେ ସେ ତେଜପତ୍ରଟା ପକେଇବେ ଆଉ ଗୁଜୁରାତି ପକେଇବେ। ସେଇ ଚାଉଳ ଦେବେ ଅଳ୍ପ କିଛି ପାଣି ଦେବେ ଆଉ ଲୁଣ ଟିକେ ପକେଇବେ ପ୍ରେସର୍ କୁକରରେ ଛାଡିଦେବେ ଟିକେ ଯେମିତି ସେଟା ହବ। ଅ ଗୋଟିଏ କି ଦି ଟା ହୁଇସିଲ୍ ଅ ଯେମତି ଆପଣ ଯେତିକି ନେଇ ଥିବେ ସେଇ ଅନୁସା ଅଳ୍ପ ପାଣି ଦେଇକି ତାକୁ ଛାଡ଼ିଦେବେ। ତାପରେ ଗୋଟେ ହୁଇସିଲ୍ ଆ ଖୋଲିକି ଦେଖିବେ ଦେଖିବେ ସିଏ ପୁରା ହେଇଚି କି ନାଇଁ ବୁଝିଲେ। ତ
ମାନେ ଟିକେ ହୁଏ ଯେମିତି ଆଉ।
ହୁଁ ଯେମିତି ସିଧା ସିଜି ଯାଇଥିବ। ଅ ତାପରେ ମାନେ କଣ କହିଲେ ଆପଣ ସ୍ଵାଦ ଅନୁସାରେ ଚିିନି ପକେଇବେ। ବୁଝିଲେ ଅ ଯେହେତୁ ହଁ, ହଳଦୀ ପକେଇବେ। ହଳଦୀ ନ ପକେଇଲେ ତାର କଲର ଟା ଆସେନି। ତ ଆପଣ ତାକୁ କଣ କରିବେ ଚିନି ଆଉ ହଳଦୀ ହେରିକା ସବୁ ପକେଇ ଦେଇେକି କି ଏକାଥରେ ଇଏ କରିଦେଇଥିବେ ଯେ ଖୋଲି ହୁଏ ନା ତ ସେ ପୁରା ହେଇଯାଇଥିବ ତା ଉପରେ କିମ୍ବା କାଜୁ କିସମିସ୍ ଆଉ ଘିଅ ଉପରେ ଘିଅ ହିଁ ପଡେ।
ମାନେ ବାସ୍ନା ତା ହୁଏ।
ହୁଁ, ହୁଁ ହୁଁ। ଆଉ ଯଦି ଆପଣ ଦେଖୁଛନ୍ତି ଯେ ହେଇନି ତା ହେଲେ ଆଉ ଟିକେ ସେ ଯେହେତୁ ଶୁଖିଲା ହେଇଥିବ। ତ ଆଉ ଟିକେ ପାଣି ଦେଇକି ତାକୁ ହୁଇସିଲ ଦେବେ ନହେଲେ ତଳକୁ କଣ ହବ ନା ଲା ଲାଗିଯିବ, ଯଦି ଲାଗିଯିବ ସେଇଟା ପୋଡ଼ା ସ୍ମେଲ ଆସିବ।
ଆଛା।
ଆଉ ତା ସହିତ ଯଦି ଆପଣ କଣ କରିବେ ନା ଯଦି ଘରେ ଖାଉଛନ୍ତି। ଆପଣ ସେମିତି ଯେହେତୁ ସେ ମିଠା ଥିବ ଆପଣ ତାକୁ ଖାଲି ସେମିତି ହିଁ ଖାଇ ପାରିବେ। ଯଦି ଆପଣ ଚାହୁଁଛନ୍ତି ତା ସହିତ କିଛି ଚଟପଟା ମାନେ ତରକାରୀ ହରିକା ଖାଇବା ପାଇଁ। ତା ହେଲେ ଆପଣ କଣ କରିବେ ତା ସହିତ ମ କାନିକା ସହିତ ମତେ ଟିକେ ପସନ୍ଦ ବେସନ ତରକାରୀ ବଟ୍ ତ ମୁଁ ସେଇଟାକୁ ହିଁ କୁହେ। ଯେ କାନିକା ସହିତ ବେସନ ତରକାରୀ ହେଲେ ତା ସୁଆଦ ତ, ହିଁ, ତ ବଢିଯାଏ ସେଇଟା କୁହେ ହୁଏ ନା ବେଶ ବେସନଟା ଜନ୍ତା ହୁଏ ବୁଝିଲେ ଅ ଯେମତି ପିଠା ପାଇଁ ସୁଜି ଯନ୍ତା ହୁଏ ଯେମିତି ହୁଏ।
ଜାଣଛି।
ହଁ, ଠିକ୍ ସେମିତି କଣ କରିବେ ନା ଆପଣ ବେସନକୁ ଲୁ ଲୁଣ ହରିକା ଲୁଣ ଆଉ ପକେଇକି ତାକୁ ଜନ୍ତି ଦେବେ ଜନ୍ତି ସାରିଲା ପରେ ତାକୁ ଗୋଟେ ପ୍ଲେଟକୁ କାଢି ଦେଇ ତାକୁ ବା ସମାନ କରି ଦେବେ। ସାଇଜ କରିକି ତାକୁ ସେ ଥଣ୍ଡା ହେଇ ସାରିଲା ପରେ ତାକୁ କାଟିବେ। ପୁରା ପିସ୍ ପିସ୍ ଆପଣ ଆପଣଙ୍କ ଚଏସ୍ ଅନୁସାରେ ସେଫ୍ ଦେବେ। ହୁଁ, ଭଲ ହବ ଆପଣ ଚାରି କଣିକିଆ ସେପ୍ ଦିଅନ୍ତୁ। ତାକୁ ଫା ଫାଷ୍ଟ ରଖିଦେବେ କାଢିକି ତା ପରେ ଆପଣ ତାକୁ ଛାଣିବେ ତାକୁ ଟିକେ କଡା ବ୍ରାଉନ କଲର ଆସିଲା ଯାଏ ତାକୁ ଛାଣିବେ ଯାହା ଦ୍ଵାରା କି ବେସନଟା କୁଡ କୁଡ ଲାଗେ। ହୁଁ, ତାକୁ ଆପଣ ସେମିତି ଛାଣିବେ ଛାଣିକି ଗୋଟେ ପ୍ଲେ ରଖିଦେବେ ତା ପରେ ଆପଣ କଣ କଣ କରିବେ ନା ଗୋଟେ କଢେଇ ନେବେ ତା ଦେହରେ ତେଲରେ ପକେଇବେ। ଆଉ ଆପଣଙ୍କର ଗୋଟା ମସଲା ଆପଣ ଯାହାବି ପକାନ୍ତି ମୁଁ ତ ପକା ଏ ଲବଙ୍ଗରେ ଆଉ ଗୁଲମରିଚ, ଗୁଜୁରାତି ଏସବୁ ଦେବେ। ଆଉ ଶୁଖିଲା ଲଙ୍କା ତାକୁ ଫାଷ୍ଟ ଇଏ କଲା ପରେ ହଁ, ପିଆଜକୁ ପୁରା ପତଲା ପତଲା କରିକି ସରୁ ସରୁ କରିକି କାଟିଥିବେ। ତା ଦିହରେ ପିଆଜ ପକେଇବେ, ଟମାଟ ପକେଇବେ, ଅଦା, ରସୁଣ ବଟା, ଦେବେ ତାକୁ ମସଲାକୁ ପୁରା ଭଲସେ କଷିବେ ତାପରେ ଆପଣ ସ୍ଵାଦ ସ୍ଵାଦ ଅନୁସାରେ ଲୁଣ ହ ହଳଦୀ, ଲଙ୍କାଗୁଣ୍ଡ ଆଉ ଆମର ଅ ମ୍ୟାଗି ମସଲା ପକେଇବେ ମ୍ୟାଗି ମସଲା ପକେଇଲେ ତରକାରୀର ହୁଁ ସ୍ଵାଦଟା ଅଧିକ ହେଇଯାଏ, ଆଉ ଚିକ୍ ଚିକେନ୍ ମସଲା ଆପଣଙ୍କ ଯୋଉ ବି ମସ ନା ଭଲ ଲାଗେ ଆପଣ ଯେମିତି ତରକାରୀ କରନ୍ତି ସେମତି କଷିକି ଆଉ ସବୁବେଳେ ତରକାରୀରେ ନା ଗରମ ପାଣି ଦେବେ କାଁଇନା ଥଣ୍ଡା ପାଣି ଦେଲେ ସେଇଟା ଭଲ ଲାଗେନି।
ଆଛା।
ଆଉ ବେସନ ଦେଖିବେ ସେମିତି ତରକାରି ହେଇଯିବ, ହେଇସାରିଲା ପରେ କଣ କରିବେ ନା, ବେସନ କୁ ପକେଇବେ, ଯୋଉ ଛାଣିକି ରଖିଥିବେ। ଅଧା ଛାଡି ଦେଇଥିବେ ସବୁ ପକେଇବେନି। କାହିଁକି ନା କାହିରେ ବେସନ ଟା ପଇଲା ପରେ ଯଦି ଆପଣ ସାଙ୍ଗେ ସାଙ୍ଗେ ନ ଖାଇକି ଟିକେ ଲେଟ୍ ରେ ଖାଉଛନ୍ତି ବେସନ ଟା କଣ କରେ ନା ତରକାରୀ କୁ ଶୋଷିନିଏ। ତ ସିଏ ପୁରା ଭଜା ଭଳିଆ ହେଇଯିବ। ତ ସେଥିପାଇଁ ସବୁବେଳେ କଣ କରିବେ ବେସନ ଟାକୁ ଲାଷ୍ଟ କୁ ପକେଇବେ ତ ବନ୍ଦ କରିଦେବେ। ତରକାରି ହେଇସାରିଲା ପାରେ ଲାଷ୍ଟକୁ ପକେଇବେ। ଆଉ ଅଳ୍ପ କିଛି ରଖିଥିବେ।
ଆଚ୍ଛା।
ଆଉ ଆପଣ ସେଇଟାକୁ କା କାନିକା ସହିତ ଖାଇବେ। ବେସନ ତରକାରୀ ରୁଟିରେ ବି ଖାଇପାରିବେ। ଆପଣଙ୍କୁ ଯେମିତି ଭଲ ଲାଗୁଛି। କିନ୍ତୁ ଆମ ଘରେ ପ୍ରାୟ ଟାଇମ୍ ଖିଚୁଡ଼ି ସହିତ ବେସନ ତରକାରୀ ଟା ହୁଏ। ମୋ ଭାଇ କୁ ଏଇଟା ବୋହୁତ୍ ହିଁ ଭଲ ଲାଗେ।
ଆଛା। ଆପଣ ଯେମିତି କହିଲେଣି ମୋର ତ ଏବେ ଇଚ୍ଛା ହେଲାଣି ଖାସ୍ କିଏ କରିକି ଦିଅନ୍ତା କି ଖାଇଦିଅନ୍ତି। ଆଉ ମୁଁ ତ ନିଶ୍ଚିନ୍ତ ଟ୍ରାଏ କରିବି ଯାହା ହୋଉ ଗୋଟେ ଭଲ ଆଇଟମ୍ ଟା ଗୋଟେ କହିଲେ ଆପଣ।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
ମୁଁ ଟ୍ରାଏ କରିବି କରିକି ନିଜେ ଟିକେ ଖାଇବା ପାଇଁ, ଘର ଲୋକଙ୍କୁ ବି ଟିକେ ଚଖେଇବି।
ଆପଣ ପା କହୁଛି ଆପଣ ଯେତେବେଳେ ବେସ ନକୁ ଛାଣିବେ, ସେ ଟାଇମ୍ ରେ ହିଁ, ମୁଁ କଣ କରେ ନା ମତେ ଏତେ ସେଇଟା ଭଲ ଲାଗେ ମୁଁ ସେଇଥିରୁ ହିଁ ଚାରି ପାଞ୍ଚ ପିସ୍ ମାନେ ସେମିତି ହିଁ ଖାଲି ଖାଇଦିଏ। ସେଟା ପୁରା କୁଡ୍ କୁଡା ଲାଗେ।
ଆଚ୍ଛା।
ଯେମିତି କି ଆମେ ସନ୍ଧ୍ୟ ଟାଇମ୍ ରେ ଆଳୁ ହେରିକାରେ ବନଉ କିଛିବି ଛାଣିକି ସ୍ନାକ୍ସ ଟାଇପ୍ ର ଏଇଟା ଆପଣ ସେମିତି ବି ଖାଇପାରିବେ। ତ ଏଇଟା ତ ସେମିତି ହିଁ ଭଲ ଲାଗିବ। ତାପରେ ଆପଣ ଯେତେବେଳେ ତରକାରୀ କରିକି ତା ଦେହରେ କେଇବେ ତ ତା ସ୍ଵାଦତା ନା ପୁରା ବଢିଯାଏ।
ହଁ।
ଆପଣ ବନାନ୍ତୁ ଆ ଯ
ହଁ ମୁଁ ନିଶ୍ଚିନ୍ତ ତ ଟ୍ରାଏ କରିବି। ହୁଁ ମୁଁ ନିଶ୍ଚିନ୍ତ ଟ୍ରାଏ କରିବି, ଆପଣଙ୍କୁ ଜଣେଇବି କେମିତି ଲାଗିଲା। ଯେହେତୁ ଆପଣ ମୋତେ ସଜେସନ୍ କରିଛନ୍ତି ଯେତେବେଳେ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଏଇଟା ଜଣେଇବି କି କେମିତି ମୋତେ ଲାଗିଲା। ଆଉ ମୁଁ ନିଜେ କରିକି ନିଜେ ଖାଇକି ବି ମୋ ଘର ଲୋକଙ୍କୁ ହଁ ଘର ଲୋକଙ୍କୁ ବି ଟିକେ ଖୁଆଇବି ସେମାନେ ବି ଚାଖିବା ଦରକାର ନିହାତି। ଏତେ ଭଲ ଆଇଟମ୍ କୁ କିଏବା ମନା କରିବ।
ଆଉ ଏଇଟାନା ସମସ୍ତେ, ହୁଁ ନା ନା ନା ନା
ଆଚ୍ଛା।
ଯାଇ ଆଜି ସନ୍ଧ୍ୟା ବେଳକୁ ଟିକେ ଯିବା ପାଇଁ ବାହାରକୁ ଅ ଘର ଲୋକ କଉ ଆ ସହିତ ସେମିତି ଠିକ୍ ନାହିଁ। ଯିବାର ଅଛି। ଆପଣ?
ମୁଁ ତ କୁଆଡ଼େ ଯାଏନି ଆଉ, ଏବେ ଯାଉଛି ଟିକେ ଶୋଇବି ତାପରେ ଉଠିଲେ ଯି କାମ ତ ଅ ଅଛି ଯିବି, ଆଉ କୁଆଡ଼େ ବୁଲିବାର ନାହିଁ ଆଉ।
ଆଚ୍ଛା ଆପଣ ସବୁବେଳେ ମାନେ ଏମିତି ବେସ୍ତ ରୁହନ୍ତି? ଆପଣ କେବେ ବି ଟାଇମ୍ ମିଳେନି?
ନାଇ ସେମିତି ନାହିଁ, କେବେ ଛୁଟି ଏକାରେ ଟାଇମ ମିଳେ, ସେମିତି ତ ନାଇଁକି ସବୁବେଳେ ବ୍ୟସ୍ତ ବହୁଳ ଜୀବନରେ ରହିବା। ସେମିତି ତ ରହିଲେ କିଛି ମୁଣ୍ଡ କାମ ହିଁ ଦବନି।
ଆଛା, ଟିକେ ଘରେ ଡାକୁଛନ୍ତି, ମୁଁ କ ଆପଣଙ୍କୁ ଟିକେ ପରେ ଫୋନ କରୁଛି।
ଆଛା, ଠିକ୍ ଅଛି ଧନ୍ୟବାଦ।